ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ାମ କଣ କରୁଥିଲେ?
ଏଇନା ମୁଁ ରୁଟି ବନଉଥିଲି।
ଏତେ ଡେରିରେ ମାନେ ରୋଷେଇ ସରିନି?
ରୋଷେଇ ମାନେ କଣ କି ଟିକେ କାମ ଥିଲା ତ ସେ ଯାଇଥିଲି ଟିକେ ଦୋକାନ ଆଡେ। ଆଉ ଦୋକାନ ରୁ ଫେରୁ ଫେରୁ ଲେଟ୍ ହେଲା ତାପରେ ଝିଅକୁ ଟୁସନ୍ ଟିକେ ଲେଟ୍ ରେ ଝିଅ ଯାଉଛି। ଆସିଲା ସାଢେ ନଅଟାରେ ତାପରେ ତାର ବହି ଖାତା ଗୁଡା ସବୁ ସଜଡ଼ା ସଜଡ଼ି କରିଦେଲି ଟିକେ କାଲି ସ୍କୁଲ ଖୋଲିବ ନା ଟିକେ ମଲାଟା ସବୁ ମଡେଇଲି ହଁ ସବୁ ମଲାଟା ଗୁଡା ସ ସବୁ ବହି ଖାତାରେ ମଡ଼େଇଲି ଲେଟ୍ ହେଇଗଲା ଏଇନା ରୁଟି ବନଉଛି ଫ୍ରି ଅଛି ତ ରୁଟି ବନେଇ ବନେଇ ଦେଖିବା କଥା ହେଇଯିବା ଆଉ ସେଥିପାଇଁ କଲ୍ କଲି।
ନଇଁ ମୁଁ ତ ଆମେ ତ ଅଲରେଡି ମାନେ ଖାଇବା ବାସ୍
ଆମର ଆମର ତ ସେଇ ଖାଇଲା ବେଳକୁ ଏଗାରଟା ସାଢେ ଦଶଟା ଏକଥା ତା ବାବା ବି ଆସୁନାହାନ୍ତି ନା ମୋ ହଜବେଣ୍ଡ। ଆ ଟିକେ ଲେଟ୍ ରେ ଆସ ବୋଲେ ଖାଇଲା ଲୋକ ଆମର ଏଗାରଟା ସାଢେ ଏଗାରଟା।
ଓ ହୋ ସବୁଦିନ ସବୁଦିନ ଡେରି ନାଇଁ?
ହଁ ସବୁଦିନ। ସବୁଦିନ ସେଇ ଏଗାରଟା ସାଢ଼େ ଏଗାରଟା।
ଓ ହୋ ଆମର ସବୁ ଖାଇବା ପିଇବା ସରିଗଲାଣି।
ସରି ଗଲାଣିି?
ଆଜି ଘରେ ଖାଇନି ମନ୍ଦିରରେ ପ୍ରସାଦ ଖାଇି
ହୁଁ ହୁଁ ନାଇଁ ମନ୍ଦିର ଆମର ଏଇଠି ବି ଥିଲା ଯେ ମେନ୍ ହେଲା ସେ ମୋ ଶାଶୁ ଯାଇଥିଲେ। ଝିଅ ତ ମନା କଲା ଟିକେ ତାକୁ ସେ ଅରୁଆ ଭାତ ଭଲ ଲାଗେନି ବୋଲି ଖାଇଲାନି ଯିବିନି କହିଲା। ଆଉ ମୁଁ ମୋର କି ଆଜି ଅସୁବିଧା ସକାସେ ମୁଁ ଗଲିନି। ଘରେ ରୋଟି ବନଉଛ। ଚି ଆଉ।
ଓ ହୋ ତ ସମସ୍ତେ ଖାଇଦେଲୁ। ଖାଲି ମୋ ସ୍ଵାମୀ ଖାଇକି ଆସିବେ। ସେ ଲାଷ୍ଟ ବେଳକୁ ଆସିବେ। ସେ ଟିକେ ସବୁ ବୁଝାବୁଝି କରୁଛନ୍ତି ତ ସେଠି। ପୂଜାରେ କିଏ ଖାଇଲେ ନ ଖାଇଲେ ସବୁ ବୁଝାବୁଝି କରିକି ଶେଷରେ ସେ ଖାଇକି ଆସିବେ ଆଉ। ଆଜି ପୁରା ଥକ ଲଛି ଆମେ ଅନଲେଡି ମନ୍ଦିରରେ ତ ଜାଣିଛନ୍ତି ଭା ତ ଅରୁଆ ଭାତ ଡଲମା ଆମ୍ବ ଖଟା ଆଉ ଖିରି ଆଉ ସେତିକି ତ ଆଉ। ଆଉ ମନ୍ଦିରରେ ତ ତେ ଲୋକ ଯିବେ ମାନେ ଆମ ଗାଁ ର ସବୁ ଲୋକ ଲୋକ ତା ସହିତ ପାଖ ଗାଁ ର ବାହାରୁ ବି ଲୋକ ଆସୁଛନ୍ତି। ତ ଏତେ ଲୋକ ପାଇଁ ଏ ତୁ ହଁ
ସେ ଆଉ ବେଶୀ ତ ଇଏ କ ମ ଠାକୁରଙ୍କ ଭୋଗ ମାନେ ନା କଣ ସେଇ ତ ଅରୁଆ ଡାଲମା ଖଟା ଦଉଛନ୍ତି ଆଉ।
ହଁ ଖଟା ଖିରି ଆଉ ଭଲ ହେଇଥିଲା ବହୁତ ବଢିଆ ହେଇଥିଲା। ଖାଲି କଣ କି ଗର ଗରମ ଦିନକୁ
ହୁଁ ହୁଁ ଅତି ଗରମ ଅତି ହେଲେ ଗରମ ଦିନରେ ଖାଇ ହବ ହବନି।
ହଁ।
ଗରମ ବେଶୀ ହେଲେ ଖାଇ ହବନି।
ଠାକୁରଙ୍କର ଯୋଉ ପ୍ରଶେସନ ଆସିଥିଲା ତାର ଇଏରେ ଚାଲି ଚାଲି ନାଚି ନାଚି ପିଲା ଯାଇଛନ୍ତି। ପୁରା ଝାଳ ରେ ଓଦା ହେଇଯାଇଛନ୍ତି। ତା ସହିତ ଗରମ ଖାଇପାରିବି ସେଥିପାଇଁ ଟିକେ କଷ୍ଟ ହଉଥିଲା। ତାପରେ ଆଜି ତ ଟୋଟାଲ ପ ବନ ବି ନାହିଁ ବାହାରେ।
ନାଇଁ ପରା ବର୍ଷା ଟିକେ ଟିକେ ବା ହୁଅନ୍ତା ହେଲେ ସେ ତି ଏତେ ଉ-ଉ ଖରା ହଉଛି ଯେହେତୁ ଟିକେ ଟିକେ ବର୍ଷା ଗୁଳୁଗୁଳି
ଉ ବହୁତ ଗୁଳୁଗୁଳି ହଉଛି ସେଥିପାଇଁକା ଆଉ ଯାହା ଯେତିକି ତରତର ରେ ଖାଇ ହେଲା ଆଉ। ମାନେ ବ୍ୟସ୍ତ ଲାଗିଲାଣି ଦିନ ଭୋର ଉପାସରେ। ଆଉ ଜଲଦି ଜଲଦି କରି ଏତିକି ଖାଇଦେଲୁ ଛୋଟ ଛୁଆଟା ଅଛି। ତାକୁ ବି ଭୋକ ଲାଗୁଥିଲା। ଆଉ ବାହାରେ ଅରୁଆ ଖାଇ ପାରିବନି।
ନାଇଁ ପରା ଛୋଟ ଛୁଆ ନା ଖାଉନାହାନ୍ତି। ହୁଁ ହୁଁ।
ଏବେ ଶୁଆଉଛି ଶୁଆ ହେଇ ଆଇ କଥା ହେଇଯାଉଛି ଆଉ।
ହଁ ହଁ, ତାହେଲେ ଜଲଦି ଖାଇକି ଶୋଉଛନ୍ତି ନା?
ଆଜି ଟିକେ ଅମ୍ ଦେହ ବହୁତ ବ୍ୟସ୍ତ ଲାଗୁଛି। ବହୁତ ବ୍ୟସ୍ତ ଲାଗୁଛି ତ ହଁ ମେନ୍ ନ ହେଲା କଣ କହିଲେ। ଖାଇବା ଟା ବି ହେଇନଥିଲା ଖରାକୁ ଅଧିକା ଭୋକ ଲାଗେ। ଅଧିକା ଶୋଷ ଲାଗେ। ସବୁ ଜିନିଷ ଆମେ ଶୀତ ଦିନେ ହଁ ସୁସ୍ ଷ ଅଧିକା ଭୋକ ବି। କାହିଁକି ନା ମୋର ଶୀତ ଦିନେ ଖାଇବା ଟା ଜଲଦି ହଜମ ହୁଏନି। ଖରାଦିନେ ହଁ ଖରାଦିନେ ଖାଦ୍ୟ ବହୁତ ଜଲଦି ହଜମ ହୁଏ। ସେଥିପାଇଁକା ଭୋକ ମତେ ତାପରେ ପୁଅ କ୍ଷୀର ଖାଉଛି ତ ସେଥିପାଇଁ ବି ବେଶୀ ଭୋକମତେ।
ହଁ ହଁ।
କଣ କରିବା ସେଥିପାଇଁ କା ଟିକେ ଦୁର୍ବଳ ଲାଗୁଛି ଆଉ।
ପୁଅ କେତେଟା ପୁଅ ଝିଅ କି ଆପଣଙ୍କର?
ମୋର ଝିଅ ଟେ ବଡ। ଏଗାର ବର୍ଷର ଆଉ ପୁଅଟେ-ଏ-ଏ ସତର ମାସ ମାନେ ଦେଢ ବର୍ଷ ହେଇନି ଆଉ ମାସେ ପରେ ହବ।
ହଁ ହଁ।
ସତର ମାସ ଚାଲିଛି ଅଠର ମାସ ଚାଲିଲେ ଦେଢ ବର୍ଷ ହବ ଆଉ। ତ ଏତିକି ସଂସାର ସେତିକି ତ ବଡର କାମ ପ୍ରାୟ ସିଏ ତାର କରୁଛି।
ହଁ ପିଲା ବଡ ହେଇଗଲା ପରେ ତାଙ୍କର ସେ ନିଜେ ସବୁ ଶି ଶଖି ଗଲେ ଆଉ ଆମକୁ କିଛି ଏତେ କଷ୍ଟ କରିବାକୁ
ହଁ ଏ ଛୋଟ ଟା ବହୁତ ଦୁଷ୍ଟ ହଉଛି କୋଉଠି ପାଣି ଢାଳି ଦଉଛି କୋଉଠି ତେଲ ଢାଳି ଦଉଛି।
ସେଇୟା ହବ ଟିକେ ଆଉ।
ଏଇ ସମୟରେ ତ ଏମିତି ଜଗିବାକୁ ପଡିବ ତାକୁ ଟିକେ ଦି ଦି ବର୍ଷ ତିନି ବର୍ଷ ହଁ ଅଢେଇ ବର୍ଷ ପର୍ଯ୍ୟନ୍ତ ତାକୁ ଟିକେ ଜଗିବାକୁ ପଡିବ।
ହଁ।
କଣ କରିବା ଆଉ ମା ବାପା ହେଇଛ ଏ ତ ଏଇଟା ତ ଆମର
ହଁ ପରା ଯେତ କାମ କ କରିବା
ହଁ ଘରର କାମ ତାପରେ ଆମର ଯଉ ରଥ ପରିବାର ସମସ୍ତେ ମିଶିକି ରହୁଛୁ।
ହଁ ହଁ।
ତ ପୁରା ସବୁଦିନ ଆମର ଦେଢ କିଲୋ ଦି କିଲୋ ପାଖାପାଖି ଚାଉଳ ରନ୍ଧା ହୁଏ। ବଡ ବହୁତ ଫ୍ୟାମିଲି ମାନେ ହଁ ସ୍ୱାମୀ ଆସ ମୁଁ ଅଛି ମୋ ଦୁଇଟି ଛୁଆ ଶାଶୁ ଶ୍ୱଶୁର ନନନ୍ଦ ଦିଅର ଦିଟା ହଁ ମିଶିକି ଅଛନ୍ତି। ତ ସେଥିପାଇଁ ରୋଷେଇ ବି ସେ ଅନୁସାରେ ହବ। ଆଉ କଣ କରିବା। ସେଇଟା ଯୋତେ ପରିବାର ହେଲେ ବି ସେଇଟା ଖୁସି ଲାଗେ
ନା ବଢିଆ ଖୁସି ସେଇ ମାନେ ସିଙ୍ଗିଲ ରହିବାଟା ଯେତିକି ମାନେ ଖୁସି ସିମିଳିବନି ଯଉଥ ପରରିଆରେ ମିଶିକି ରୋଷେଇ ବାସ ସବୁ ଜିନିଷ ମାନେ ବହୁତ ଭଲ ଲାଗେ।
ଭଲ ଲାଗା ମୁଁ ବି ଛୁଆରୁ ମୋ ଛୁଆ ର ବି ସେମିତି ଫ୍ୟାମିଲିରୁ ଆସିଛି କାହିଁକି ଆମର ବି ବହୁତ ବଡ ଫ୍ୟାମିଲି।
ହଁ ନାଇଁ ଆମର ସେଇଆା ମା ଘରଟି ସେମତି, ଯୋଉଥ ପରିଆ ବହୁତ ବଡ ଫ୍ୟାମିଲି। ଏଇଟା ଶାଶୁ ଘରେ କେବଳ ସିଙ୍ଗିଲ୍ ଯେ ଏତେ ଭଲ ଲାଗୁନି ଦେଖିନ ମା ଘରଟି ବହୁତ ଭଲ ଲାଗେ ମାନେ ଏଇଟା ବି ମାନେ ସବୁଠି ଆଡଜଷ୍ଟ କରିବାକୁ ଚାଲିବାକୁ ପଡିବ ହେଲେ ବି ସେଇଟା ମାନେ ଯୌଥ ପରିବାାର ଟା ବେଶୀ ଭଲ ଲାଗେ କଣ କି ସମସ୍ତେ ମିଲିମିଶିକି ରୋଷେଇ କରିବା ହେଲା, ଖାଇବା ହେଲା ସମସ୍ତେ ସମସ୍ତଙ୍କ ସାଙ୍ଗରେ ସେଆାର କରିବା ବହୁତ ଭଲ ଲାଗେ।
ହଁ ଆଉ କଣ କରିବା ଆଜିକାଲି ଦୁନିଆକୁ ନେଇକି ଚଳିପାରିବ। ଯିଏ ଯୋଉଠି ଚାକିରି କଲା ସିଏ ତାର ପିଲା ଛୁଆକୁ ନେଇକି ସେଇଠି
ହଁ ସେଇୟା ତ ଆଜିକାଲି ହଉଛି ଆଉ ଚାକିରୀ ବାକିରି କରିକି ସବୁ ବାହାରେ ରହିଲେ।
ହଁ ଆଉ ସିଏ ବି ଯିଏ ବି ଚାକିରି କରୁଛି ସିଏ ଏକା ରହିବା ପାଇଁ କଣ ସାରା ଜୀବନ ବାହା ହେଲା କି? ବାହା ହେଲେ ଆପଣ ତା ଫାମିଲି କରିବ ବୋଲି ନା ନାଇଁ
ସେଆା
ଆଉ କିଛି ଲୋକ ଅଛନ୍ତି ଯେ ନାଇଁ ମୁଁ ଆସିବି ମଝରେ ମଝିରେ କହିକି ବି ତାକୁ ଘରେ ଛାଡିକି ଯାଆନ୍ତି। ସ୍ତ୍ରୀ ମାନଙ୍କୁ ପିଲାମାନଙ୍କୁ ହଁ ଆଉ କିଛି ଅଛନ୍ତି ନିଜେ ବି ତ ହଁ ନିଜେ ପୁଣି ତ ଏକୁଟିଆ ରହିବେ ସେଠି ତାଙ୍କୁ ବି ତ ରୋଷେଇ କର କରିବାକୁ ପଡିବ ସେଥିପାଇଁ ବି ସାଙ୍ଗରେ ନିଅନ୍ତି। ତାହାର ମନ କଥା ଯେମିତି ଥର କାମ ସେମିତି କଣ ଆଜିିକାଲି ଦୁନିଆକୁ ନେଇ ଚଳେଇକୁ ପଡିବ। ଆଉ ରୁଟି ସାଙ୍ଗରେ ଆଉ କଣ ତରକାରୀ କଣ?
ରୁଟି ସାଙ୍ଗରେ ଆଳୁ ଚଣା ସବୁ ଇଏ କରିକି କରିଦେଇଛି ଆଉ।
ମାନେ ଘାଣ୍ଟ ତରକାରୀ ନା କଣ?
ନାଇଁ ନାଇଁ ଏଇ ଯୋଉ ଘୁଗୁନି ଟାଇପ
ଆଚ୍ଛା ଆଚଛା ଆଚଛା। ମଟର ଆଉ ଆଳୁ ଘୁଗୁନି ନା, ଏଟା ରୁଟି ସାଙ୍ଗେ ଟି ସାଙ୍ଗେ ପୁରୀ ସାଙ୍ଗେ ପରଟା ସାଙ୍ଗେ ତା ବଢିଆ ଲାଗିବ, ପିଠା ଚକୁଳି ପିଠା ସାଙ୍ଗେ ଚକୁଳି ଇଟଲି ପିଠା ସାଙ୍ଗରେ ସବୁ ପ୍ରାୟ
ଆମର ଟିକେ ଏଇ ମୋ ହଜବେଣ୍ଡ ଟିକେ ପସନ୍ଦ କରନ୍ତିନି ରାତିରେ ତାଙ୍କୁ ଟିକେ ଭାତ ଭଲ ତାଙ୍କ ପାଇଁ ଭାତ ଥିଲେ ବି ମୋ ପାଇଁ ଟିକେ ରୁଟି କରେ ଆଉ ଟିକେ ଯଦି ନହେଲେ ନାଇଁ ସେ ଯଦି ନାଇଁ ରୁଟି ଖାଇବି କହିବେ ବୋଲେ ରୁଟି ଅଳ୍ପ ଟିକେ ଭା ରୁଟି ପଟେଇକି ଦି ପଟ ଆଉ ଭାତ ଅଳ୍ପ ଟିକେ କରି ଖାଇବେ ନହେଲେ ଏମିତି ଭାତ ସିଏ ଖାଇଦିଅନ୍ତି ମୁଁ ରୁଟି ପଟେ କରେ ଆଉ।
ହଁ ଆଉ ବେଳେ ବେଳେ ମାନେ କଣ କି ନିଜ ପାଇଁ କିଛି ରାନ୍ଧିବାକୁ ଇଚ୍ଛା ହୁଏନି। ଚଦ୍ ଯଦି ହଁ ସ୍ଵାମୀ ଖାଉଛନ୍ତି ତାଙ୍କ ପାଇଁ ମୋର ବି ଇଚ୍ଛା ଅଛି ତା ମାନେ ରାନ୍ଧିବି। ହେ ସେ ସେମାନେ ସମସ୍ତେ ଭାତ ଖାଇଦେଲେ ମୁଁ ନିଜ ପାଇଁ କଣ ଦିଟା ରୁଟି କରିବି ଯାହା
ସେୟା ପର ପର ରୁଟି ଦି ପଟ ହେଲେ ହେଲା। ଆଉ ରାତିରେ ବି ବେଶ୍
ନା ରାତିରେ ଯେତେ ହାଲକା ଖାଦ୍ୟ ଖାଇବେ ଆପଣଙ୍କର ହଜମ ଶକ୍ତି ଟା ସେତେ ଭଲ ହବ ଭଲରେ ହଜମ ହବ୍। ହବ ହଜମ୍ ଶକ୍ତି ବି ତମର ବଢିବ। ଆଉ ଠିକ ଠାକ ଅଧିକା
ହାଲକା ଫୁଲୁକା ଜିନିଷ ହଉଛି ରୁଟି ଅବଶ୍ୟ ରାତି ରୁ ପଟ ଖଣ୍ଡେ ଖାଇକି ଶୋଇ ପଡିଲା ହଁ ଦି ତିନି ପଟ ଖଣ୍ଡେ ଖାଇକି ଶୋଇପଡ଼ିଲା ସେ ମାନେ ହଜମରେ ବି ଆରାମସେ ହଜମଟା ବି ଭଲସେ ହେବ। ଦେହ ପାଇଁ ବି ଭଲ। ଆଉ ତ କିଛି ଓଯ
ହଁ ମୁଁ କହିଲି ଆଉ ସବୁ ଘରେ ମାନେ ଯଉଥୁ ପାରିବା ନା ନାଇଁ ଖାଲି ଆପଣ ଅ ହଜବ୍ୟାଣ୍ଡ ଆଉ ଛୁଆ।
ଆମର ମୋ ଶାଶୁ ଶ୍ୱଶୁର ଆଉଛନ୍ତି କେତେବେଳେ କେମିତି ବେଳେ ବଳେ ଘରକୁ ଆଉଛନ୍ତି।
ହୁଁ ହୁଁ।
ସେ ପ୍ରାୟ ଗାଁରେ ସବୁ ଅଛନ୍ତି ଏଇଠି ଆମେ ସ୍ୱାମୀ ଏଠି ବିଜନେସ୍ କରୁଛନ୍ତି ତ ଏଇଠି ରହିଯାଇଛୁ ଆଉ। ଆ ଦିଅର ଦିଅର ବି ଅଛ ସେ ବି ବାହା ହେଇନାହାନ୍ତି ଗାଁରେ ରହୁଛନ୍ତି ଆଉ ଶାଶୁ ଶ୍ୱଶୁର ବି କେତେଳେ କେମିତି ଆସୁଛନ୍ତି।
ଆଉ ସ୍ଵାମୀ ଆପଣଙ୍କର ଗୋଟେ ପୁଅ ନା ଆଉ ଗୁଟେ ଭଉଣୀ ଆଉ ଭାଇ।
ଝିଅ ଝିଅ ଗୋଟିଏ।
ନାଇ ଆପଣଙ୍କର ସ୍ଵାମୀଙ୍କର
ତାଙ୍କର ଭାଇ କେବଳ।
ସ ନା ଭାଇ ଅଛନ୍ତି ନା ଭଉ ଭଉଣୀ ନାହାନ୍ତି।
ନାଇଁ ନାଇଁ ବା ଭଉଣୀ ଭଉଣୀ ନାହାନ୍ତି ଭାଇ କେବଳ ଦି ଭାଇ ସିଏ। ଇଏ ବଡ ଆମର ମୋ ହଜବେ ହଜବେଣ୍ଡ ହେଲା ବଡ଼ ଆଉ ସିଏ ତାଙ୍କର ଭାଇ ସାନ ଯିଏ ସିଏ ବାହା ହେଇନାହାନ୍ତି। ଗାଁରେ ରହୁଛନ୍ତି ଆଉ।
ଓହୋ ହୋ।
ହୁଁ।
ଆଛା ଆପଣଙ୍କର ଖାଲି ଗୋଟେ ଝିଅ?
ହଁ ମୋର ଗୋଟିଏ ଝିଅ।
କଉ କ୍ଲାସ
ତାର ଏଥର ଫୋର୍ଥ ହେଲା।
ପାଖାପାଖି ମୁଁ ଝିଅ ଏଇ ଠୁ ଗୋ ଗୋଟେ ବର୍ଷ ସାନ ହେବେ ମୋ ଝିଅର ଫାଇଭ ହେଲା।
ଖାଇଥିଲା ନା
ହେଲୋ ଆ ଏ ବର୍ଷ ଏ ଏକ୍ସଜାମ୍ ଦବ ଏଣ୍ଟ୍ରାନ୍ସ ଏକ
କଉ ସ୍କୁଲରେ ରେ କଉ ସ୍କୁଲରେ ପଢ଼ଉଛନ୍ତି?
ଏପଟେ ଆମର ବିବେକାନନ୍ଦ ପବ୍ଲିକ ସ୍କୁଲ।
ହଁ ହଁ।
ଆଉ ଏଥର କ ଏଣ୍ଟ୍ରାନ୍ସ ଦବ ଆଦର୍ଶ ସ୍କୁଲ ପାଇଁ।
ହଁ ହଁ ନାଇଁ ପଞ୍ଚମରେ ତ ଅଛି
ହଁ ପଞ୍ଚମରେ ଦେବ ଏ ସେ ଦବ।
ହୁଁ ହୁଁ। ଆମର ବି ଇଏ ଶିଶୁ ମନ୍ଦିରରେ ପଢୁଛି ସରସ୍ଵତୀରେ।
ହଁ ହଁ।
କାଲି ତ ସ୍କୁଲ ଖୋଲିବ।
ଅ ହଁ ଆମର ସକାଳୁଆ ସକାଳୁଆ ହେଇଯାଇଛି। ଆଠଟା ପନ୍ଦରରୁୁ ସାଢେ ଦଶଟା।
ହୁଁ ହୁଁ ନାଇଁ ଏ ଯ ଏଇଠି ବି ତାଙ୍କର ଚ ଅ ଫୋର୍ କ୍ଲାସ ରୁ ସେ ମାନେ ଦଶଟାରୁ ସାଢ଼େ ଦଶଟାରୁ ଚାରିଟା ଯାଏଁ ଅଛି ଯେ
ହଁ ଅ ମୋ ଝିଅର ଆ ଯୋଉ ସ୍କୁଲ ତାଙ୍କର କ୍ଲାସ ୱାନ ରୁ ହିଁ ଦଶ ଟାରୁ ଚାରିଟା।
ହଁ ହଁ ଦଶଟା ରୁ ଚାରି
ହଁ ହଉ ମ୍ୟାଡ଼ମ୍ ରଖ ରଖୁଛି।
ଠିକ ଅଛି।